ବନ୍ଧୁ ନମସ୍ତେ।
ହଁ ନମସ୍ତେ ତମକୁ ବି।
କଣ କରୁଥିଲେ।
ଏ ବସିଥିଲି ତମେ କଣ କରୁଥିଲ।
ହଁ ମୁଁ ବି ସେମିତି ବସିଚି ଆଉ ଚ୍ଛାତ ଉପରେ।
ଓ ହୋ ଖାଇ ସାଇଲ।
ଛାତ ଉପରେ ବସିଚି ହଁ ସଞବେଳେ ଆଜି ଚକୁଳି ପିଠା ହଁ।
ହୁଁ ହୁଁ।
ପୁଳି ପିଠା
ଓହୋ ଆଉ। ସବୁ ଭଲ ତ ତମର ଆଉ ମୁଁ ସନ୍ଧ୍ୟା ବେଳେ ଖାଇ ନେଇ ବିସ୍କୁଟ ଚା। ମୁଁ ସନ୍ଧ୍ୟା ବେଳେ ବିସ୍କୁଟ ଚା ଖାଇଥିଲି। ଆଉ ତମେ ଖରା ବଳେ କଣ ଖାଇଛ? ହୁଁ ଖରା ବେଳେକଣ ଖାଇଥିଲ?
ଖରା ଆଜି ଖାଇଥିଲି ଭାତ। ଡାଲି ପୋଟଳ ଆଳୁ ଭଜା। ପୋଇରେ ଗୋଟେ ଯୋଉ ମାଛ ପକେଇକି ହେଇଥିଲା ଗୋଟେ ପୋଇ ଛେଚ ଟାଇପ୍ ର। ଆଉ ମାଛ ବି ଖାଇଥିଲି।
ଓହୋ ଆଜି ଆଜି ଆମର ଏଠି ଗୋଟେ ରିସେପସନ ଥିଲା ତ। ନେ ବିରିୟାନୀ ଖଟା ଦହି ଖାଇଥିଲୁ।
ମାନେ ତମର ବାହାଘର ହୋଉ ଚତୁର୍ଥୀ ହୋଉ ସମସ୍ତଙ୍କର ବିରିୟାନୀ ହେବ।
ହଁ। ଆମର ବାହାଘରରେ ଏନ୍‌ଗେଜମେଣ୍ଟରେ ବି ଯାହା ହଉଛି ସବୁଥିରେ ଆମର ବିରିୟାନୀ ହଁ କି ସାଦା କରନ୍ତି। ସେ ଆମନେ ବିରିୟାନୀ କରନ୍ତି।
ହଁ ମାନେ ଆଉ ବି କିଛି ବି ଆଇଟମ ବି କରିପାରିବେ ମା
ହଁ ମାଛ ଚିକେନ ଯାହାବି ହୋଉ କରିପାରନ୍ତି।
ଯାହାର ଇ
ହୋଉ ହୁଁ। ସାଦା ବି କରନ୍ତି ପନିର ବିରିୟାନୀ ରେ ବି ପନିର ଇଏ ହୁଏ। ମିକ୍ସଚର୍ ସବୁ ସବୁ ହୁଏ।
ମାନେ ସାଧା ବିରିୟାନୀ ଯୋଉଟା ନାଇଁ ଆଉ।
ହଁ।
ଅ ଓ ହୋଉ ଭଲ ଆଉ।
ହଁ ହଁ।
ଆଉ
ନା ଆଉ ଆଉ ତମ ରଜ ସପିଙ୍ଗ ସରିଗଲାଣି। ମୁଁ କହଲି ରଜ ସପିଂ ସରିଗଲାଣି ହଁ ଭଲ ଅଛି।
ଯାଇଥିବା
ହଁ କୋଉଦିନ କାଲି ତ ରଜ। ହୁଁ। କୋଉଦିନ କାଲିତ ରଜ ଆଉ ହଁ କଣ ଆଣିଲ?
କଣ କହିଲୁ?
କଣ ଆଣିଲ ଡ୍ରେସ।
କଣ କିହିଲ ଶୁଭିଲାନି ଏ ଯୋଉ
ମୁଁ କହିଲି ଡ୍ରେସ କଣ ଆଇଁଲ?
ସାରାରାଟେ ଆଣିଛି।
ଓହୋ କାଲି କଉଠିକି ବୁଲିବାକୁ ଯିବାନି।
ଦେଖିବା କୁଆଡେ ଯିବା ଆଉ।
ହୁଁ ବଢିଆ ତିନି ଦିନରେ ବି ରଜ ଯେତେ ବୁଲି ପାରିବ।
ହ
ଆଉ
ତମ ଭୟସରେ ଅଡିବୁଲ ହଉଛି।
ଏବେ ଶୁଭିଲା?
ହଁ ତମେ କଥା କହୁଛି ତାପରେ ଆହୁରି ସେଇଠୁ କଥା ଶୁବା ଯାଉଛି।
ଓହୋ ଏବେ ଶୁଭୁଚି?
ହଁ ଏବେ ଶୁଭୁଛି ରଇ ରହିଁ କି ଟିକେ ସ୍ଲୋ ହେଇ
ଓହୋ ଏଇଠି ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଛି।
ହଁ ଏଇଆ ରାତିରେ ଏଇଆ ହଉଛି ନେଟୱାର୍କ ପ୍ରୋବ୍ଲେମ।
ଓହୋ।
ହୁଁ। ଆଉ ଆଉ କାଲି କଣ ତିଆରି କରିବ ରଜରେ?
ତିଆରି ବୋଲି କଣ ଏଇ ଯୋ ତ ପୋଡ ପିଠା ହୁଏ ତ।
ହଁ।
ଆଉ କଣ ହୁଏ କି? ହେଁ ଯୋଉ ମେହେନ୍ଦି ଲଗେଇବା
ଆ ଡୋ ମାନେ ଘର ସଜେଇବା ରଜଡୋଡି ସଜେଇବୁ ସବୁ ନା? ତମ ଘର ପଖରେ ପୁରା ହଉଛି ରଜନା ତମ ସାହି ପଡୋଶୀରେ?
ହୁଁ ହୁଁ ତମେ ମେହେନ୍ଦି ଲଗେଇଚ?
ହଁ।
ହୁଁ ହୁଁ ଆଉ ତାହେଲେ ଆଜି ଟୁ ତମେ ରଜ କରୁଛ ଆଉ ସଞ୍ ବାଜା ହେଇସାରିଲାଣି ଆଉ।
ନା ଆମର ସଜବାଜ କଣ ସେମତି।
ଝିଅ ପିଲାଙ୍କ ସଜବାଜ ସେଇଟା କଣ କହିଲା ଆମେ ତ ଡେଲି ସଜବାଜି ହଉଛନ୍ତି।
ଆମର ଆମର ବି ସେଇଆ କ ମାନେ
ନାହିଁ ନା
କଣ ହେଲା?
ମୁଁ କହିଲି ଝିଅ ପିଲାଙ୍କର ଏଇ ଯୋଉ ରଜରେ କୁହନ୍ତି ସଜବାଜ ସେଟା କଣ? ଆମେ ତ ସବୁଦିନ ହିଁ ସଜବାଜ ହଉଛନ୍ତି।
ମାନେ ଏଡ଼େ ଏ ପର୍ବ କିଛି ତ ଏକ୍ସାଇଟମେଣ୍ଟ ଅଧିକ ଥାଏ?
ହୁଁ।
ହୁଁ ସବୁ ପ ସମ୍ ହୁଁ। କୁ ସାବ୍ ଜାଗା ବୁଲିବାକୁ ଯିବୁ ଆ ମାନେ ସବୁଦିନ ଘରେ ବସି ବସି କି ବର ହେଇଯାଅ କିଛି ଫଙ୍କସନ କି କିଛି ପର୍ବ ପର୍ବ ଆସେ ସେଥି ତ ବୁଲିବାକୁ ଯାଅ। ତ ଗୋଟେ ଅଲଗା ମଜା ଘରେ ରହିଲେ ଗୋଟେ ଅଲଗା ଇମତି ବାହାଘର
ସଜ ହେଇଯାଇଛି ମାନେ ମେହେନ୍ଦୀ ଲଗେଇଛି ଗୋଟେ ନୂଆ ରୁ ପାଉଁଜି ରୂପାର ପିନ୍ଧିଛି ଆଉ ଗୋଟେ ନୂଆ ର ରୁ ପାର ବ୍ରେସଲେଟ ପିନ୍ଧିଚି ଚେନ୍ ବି ପିନ୍ଧିଚି।
ମା ସେଇଟା ଗୋଡା ହଁ ସେଗୁା ଏକ୍ସାଇଟମେଣ୍ଟ ଥାଏ ଅଲଗା ପ୍ରକାର ଆଉ ଘରେ ରହିଲେ ଏ ମାନେ ଖାଲି ଦିନରେ ରହିଲେ ସେଟ ଗୁଡା ଅଲଗା ଏସାଇଟମେଣ୍ଟ ଏମିତି ଥାଏ ସଜାବାଜା ଆମର ଝିଅ ପି
ଜ ନୁହେଁ
ନା ହଁ ସେଇ ବା ମୁଁ କହିଲି ସବୁ ପର୍ବ ପର୍ବାଣୀ ଯାହା ହଉଛି ସବୁଥିରେ। ଆ ଝିଅ ପିଲାଙ୍କର ଏଇଗୁଡାରେ ଆମେ ଏବେ ଆମର ଟାଇମ ଏଇଗୁଡା ଏକରିବୁ ତାପରେ ଆଉ କଣ ଏତେ ଇଏ କରିପାରିବୁ?
ହଁ ଏ ବାହାଘରରେ ବି ଯିଏ ମାନେ ବାହା ହଉଥିବ ତା ମନ ଭାରି ଆମ ମନ କିନ୍ତୁ ଭାଖୁସି ହେଇଥିବ ଯେ ହେଉ ବାହାଘରଟି ହେଲା। ନାଚିବା ବୁଲିବା ଯିବା ହଁ। କିନ୍ତୁ ଯିଏ ବାହା ହଉଥିବ ତା ମନେ କଣ ହଉଥିବ
ସେ ସେ ଆଉ କାହା ବାହାଘରରେ କରିପାରିବନି।
ନା ସେଟା ତାଦ ଲାଷ୍ଟ ଥିବ।
ହଁ ଆମ୍ ଏବେ ଯାହା ଆମେ ଇ କରିପାରିବୁ। ତାପରେ ଏ ତ କରିପାରିବି।
ପ୍ର ଦିନ ଆସିବ ଆଉ ସମସ୍
ଆମେ ବି ଭୁଲି ଯିବା ସମସ୍
ହଁ।
ଛ ଆଉ ଛୋଟ ବେଡ ର ଅଲଗା ଏବେର ଅଲଗା ତାପରେ ଅଲଗା ଏମିତି ଏମିତି ହେଇକି
ହଁ।
ଦିନ ଏମିତି କହିକି କଟିଯାଏ।
ହଁ ପା। ଦିନ ତ ଯାହାେଲେ ବି ସରିବ ନା ଆଉ ନା ସବୁଦିନ ପାଇଁ ରହିବେ କି?
ହଁ। କିଏ ଏ ଝିଅ ପିଲା ସବୁଦିନ ପାଇଁ ରହନ୍ତିନି ସେମାନ ଦିଟା ଘର ଥାଏ। ଛୋଟ ଛୋଟା ବେଳକୁ ହଁ। ପୁରା ଛୋଟ ବେଡୁ ଆ ପୁରା ହେଇଯାଏ ଦିଟା ଖରା।
ହୁଁ ହୁଁ।
ଆଉ ତମେ କୁଆଡେ ବୁଲିବାକୁ ଯାଇନ?
କୁଆଡେ ଯାଇନୁ ଭାବୁଥିଲୁ କାଲି ତ ଭିଡ ହବ ପୁରୀ। ବୋଧେ ପହର ଦିନ ବିରଜା ଯିବୁ ବୋଲି ଭାବିଛୁ।
ହୁଁ ହୁଁ ଗରମରେ ପୁରୀ ଭଲ। ଗାଧେଇକି ପଡେଇ ଆସିବ।
ହୁଁ ନାଇଁ କିନ୍ତୁ ଆଜି ମୋ ଦିଦି ହେରିକା ବି ଯାଇଛନ୍ତି ପୁରୀ।
ଉୁଁ ତମେ ଗଲଣି?
ଆରେ ମୁଁ ମାମୁ ଘରକୁ ପଳେଇ ଆସିଛି।
ଓ।
ସେମାନେ ଆଜି ପୁରୀରେ। ହଁ ସେ ଯିଏ କେତେବେଳେ ଗଲେ କୁହନ ମାନେ ଖରା ବେଳ ଟାଇମ ରେ ଗଲେ। କାହିଁକି ନା ସନ୍ଧ୍ୟା ବେଳେ ଟିକେ ଭିଡ କମ ଥାଏ।
ହଁ ରଜରେ ଏ ବି ପୁରା ଭିଡ ଥିବ ଦି
ହଁ ଏଇନା ସମସ୍ତେ ଛୁଟି ନେଇକି ଆସିଥିବେ ନା ଚାକିରି ରୁ ସେ ମାନେ ରହି କାଲି ବି ଭଲ ଅଛି ରବବାର।
ହଁ।
ସବୁ ଅଛି ହାଫ ଛୁଟି କରିକି ପଳେଇ ଆାଇଥିବେ ଅଧା କାମ କରି।
ରଜରେ ଛୁଟି ନାହିଁ ତାଙ୍କର।
ପୁଅ ପିଲାଙ୍କର ନାହିଁ।
ହଁ ଝିଅ ପିଲାଙ୍କର।
ହୁଁ।
ପିଲାଙ୍କର ଯୋଉ ସଂକ୍ରାନ୍ତି ଶ୍ରୀ ରଜ।
ହଁ।
କିନ୍ତୁ ଆମେ ଆଜି ବସ ରେ ଆସିଲୁ ପ୍ରବଳ ଭିଡ଼ ଥିଲା।
କିନ୍ତୁ ରଜର ଇଏ ସେଥି ପାଇଁ ସବୁ ଜାଗାରେ ଭିଡ।
ହୁଁ ହୁଁ ମାର୍କେଟ
ରଜ ସାବ ରେ ସବୁ ଭିଡ ମାର୍କେଟ ହୁଁ। ରଜରେ ସବୁ ଭିଡ। ମାନେ ଦୋକାନ ଭିଡ ବଜାର ଭିଡ ସବୁ ଭିଡ।
ମୁଁ କହିଲି ତମେ କିଣି ସାରିଲଣି ରଜ ପାଇଁ?
ହଁ କିଣି ସାରିଲିଣି।
କଣ ଆଣିଲ?
ମୁଁ ଗୋଟେ ଆଣିଲି ସେ କୁର୍ତ୍ତୀ ପ୍ଲାଜୋ।
ହଁ ଭଲ ସିମ୍ପୁଲ।
ହଁ ଗରମରେ ଏତେ ଝାବଡା ଝାବଡା କିଏ ପିନ୍ଧିବ?
କିନ୍ତୁ ମୁଁ ତ ନେଇ ଆସିଛି ଦେଖାଯାଉ କାଲି ପିନ୍ଧି ପାରିବି କି ନାହିଁ।
ଗରମ ବି ଏତେ ପଡିଛି କି ପିନ୍ଧି ପାରିବ?
ମାନେ ଖରା ତ ଆଜି ଯୋଉ ଦେଖ ଗୁଳୁ ଗୁଳି ଯୋଉଟା ନୁହେଁ ନା ବହୁତ ହଉଛି।
ବର୍ଷା ବି ହଉନି ଚାରିଟା ପାଞ୍ଚଟା ବେଳ ଆସୁଛି ହଉନି ଖାଲି ପବନ ଦେଇକି ବିଜୁଡି ଘଡଘଡ଼ି ମାରିକି ଅଳ୍ପ ପକେଇଦେଲେ ଏଇ ଆଜି ଅଳ୍ପ ପକେଇ ଦେଲା କାଲି ସକାଳ ରୁ ଗରମ। କାଲି ଯେମିତି ଏମିତି ହେଲା ଆସିଲା ହେଲାଣି। ଅଳ୍ପ ପକେଇଦେଲେ ତାପରେ ଏ
ପ ତା ପୂର୍ବ ଦିନ ଗୋଟେ ଆସିନ
ହଁ ପୁରା ପୁରା ହଁ ହୁଁ ଏଗାର ତାରିଖ ଦିନ।
ପୁରା ଅନ୍ଧାର ମୁଁ ଭାବିଲି ଲାଇନ ବୋଧେ ଦିଦିନି ଆସ ଆସିବନି ଦେଖେଇଲା ବରସ୍
ବ ପବନ ଦେଇକି ପଳେଇଲା ଲାଇନ ପଳେଇ ଆସେ। ସବୁ ଜାଗାରେ ସେମିତି ହଉଛି। ଏଠି ହଉନି ଯାଜପୁର ଆଡେ ଯାଜପୁର ରଡ ଆଡେ ସେ ଆଉ ସବୁ ଆଡେ ହଉଛି। ଆମ ଏଠି ହଉନି ଜମା।
ଆ
କୋରାପୁଟ ଫୋରାପୁଟ କାଲି ତ କୋରାପୁଟ ଏ ସବୁ ହେଉ ହେଇଥିଲା ବୋଧେ ଏଠି ଆମର ହେଲନି।
ଆ
ତାଙ୍କ ଏଠି ବଢିଆ ଆମେ ଗରମରେ ରହୁ।
ବହୁତ ବହୁତ ଗରମ ହଉଛି କିନ୍ତ
ସେ ଏଠି ଏସିି ଲଗେଇ ଦେଇଛନ୍ତି ତ ଆହୁରି ଅ ସବୁ ପ ମାନେ ପଙ୍ଖା ଚାଲୁନି ଜମା।
ହଁ ମାନେ ଭୋଲଟେଜ ହିଁ ପାଉନି ଭୋଲଟେଜ ଥିଲେ ସିନା ହବ।
ହଁ ଭୋଲଟେଜ ତ ରହୁନି କଣ ହବ ଗରମ ଦି ସେ ଶୋଇପାରନ୍ତିନି ହୁଁ। ଆଉ।
ଆଉ କଣ ତମ ଦେହ ଭଲ ଅଛି?
ହ
ତମ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି ତମର?
ହଁ ମୋର ଭଲ ଅଛି।
ଆଉ ତମେ ଆଉ ସେତିକି ଥିବ ନା ଟିକେ ଯାଉ। ନା ଆପେ ଆପେ କରୁ ଚି ହେଁ।
ମୁଁ କହୁଛି ଆଉ ତମେ ବୁଲା ବୁଲି କୁଆଡେ ଯିବ ଏଥର କ?
ଉ ଦେଖିବା କୁଆଡେ ଯିବା ନହେଲେ ଘରେ ରହିବା ଗରମରେ କିଏ ଯିବ ଖରାରେ।
ଗରମ ବି ବହୁତ ହଉଛି କିନ୍ତୁ ଯାହାବି ଆମେ ଯୋସ୍ ସଜବାଜ ହେଇଥିବା ସବୁ ବୋଇଯିବ ଖରାରେ।
ହଁ ହଁ। ଏତେ ଗରମ ହଉଛି ଖରାରେ ପ ଘରେ ବସିଲେ ଭଲ।
ଜାଣିଛ କଣ ପାଇଁ ଗରମ ହଉଛି?
କଣ ପାଇଁ।
ଏଇ ଯୋଉ ପ୍ରଶାନ୍ତ ମହାସାଗରରେ ନୁହେଁ ନା
ହଁ।
ସେ ଯେ ପାଣି ଟା ସଦାବେଳେ କଣ ହଉଚି କହିଲ ପୁରା ତାତିକି ରହୁଛି। ପାଣି ତ କିଛି ନହଲେ ଥଣ୍ଡା ତ ରହିବା କଥା ନା?
ହଁ ଯୋଉ କେତେ ଖରା ପଡୁଛି।
ନାଇଁ ଖରା ତ ସେଇଥିପାଇଁ ହଉଛି ମାନେ ବେଶୀ ଗରମ ଗୁଳ ଗୁଳିଟା କାହିଁକି ହଉଛି ସେଟା ପ୍ରସାନ୍ତ ମହାସାଗର ଯୋଉ ପାଣି ଟା ନାହିଁ ନା ପୁରା ତାତିକି ରହୁଛି ସେଥିପାଇଁ। ଏଥରକ ବି କୁହା ହଉଛି କି ମାନେ
ପଚାଶରୁୁ ପ ମୁଁ କହିଲି ଏଥର ପୁରା ପଚାଶ ରୁ ପଚ୍ ପନ୍ ଡିଗ୍ରୀ ପର୍ଯ୍ୟନ୍ତ ଗରମ।